ଆଜ୍ଞା ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା ଆଜ୍ଞା।
ଶୁଭ ସନ୍ଧ୍ୟା, ଶୁଭ ସନ୍ଧ୍ୟା ଆଜ୍ଞା କେମିତି ଅଛନ୍ତି ଆପଣ?
ହଁ, ମୁଁ ଭଲ ଅଛି ଆଜ୍ଞା ଆପଣ?
ଆଜ୍ଞା ମୁଁ ବି ବହୁତ ଭଲ ଅଛି ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି ପରିବାରରେ?
ସମସ୍ତେ ଭଲ ଅଛନ୍ତି ଆଜ୍ଞା ଆପଣଙ୍କର ସପରିବାର କୁଶଳରେ ଅଛନ୍ତି ତ?
ଆଜ୍ଞା ମୋ ପରେ ମୋ ପରିବାର ସମସ୍ତେ ବହୁତ ଭଲରେ ଅଛନ୍ତି ଆଜ୍ଞା।
ନିଶ୍ଚିତ ଆପଣ ତ ଜାଣିଛନ୍ତି ଯେ ମଣିଷ ଶିଶୁ, କିଶୋର, ଯୌବନ ତାପରେ ବାର୍ଦ୍ଧକ୍ୟରେ ଯାଇକି ଉପନୀତ ହୁଏ ହଁ କି ନାଇଁ।
ଆଜ୍ଞା ଏଇଟା ତ ନିଶ୍ଚୟ ଆଜ୍ଞା ଜନ୍ମ ହେଇଛ ମାନେ ଆଜ୍ଞା। କୁହନ୍ତୁ କୁହନ୍ତୁ ଆଜ୍ଞା ହଁ ଜନ୍ମ ହେଇଛେ ତ ମାନେ ମୁଁ ହଁ।
ବାର୍ଦ୍ଧକ୍ୟ ଜୀବନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ବାର୍ଦ୍ଧକ୍ୟ ଜୀବନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହଁ କି ନାହିଁ କୁହନ୍ତୁ।
ଆଜ୍ଞା ଏଇଟା ନିଶ୍ଚୟ ମୁଁ ଆପଣଙ୍କ ସହମତି ଦେବି ଆଜ୍ଞା।
କଣ କହୁଛି ଜାଣିପାରେ ନାହିଁ, କଣ କରୁଛି ଜାଣିପାରେ ନାହିଁ, ହଁ କି ନାହିଁ।
ଆଜ୍ଞା, ଆଜ୍ଞା।
ଦେଖିକି ବି ଦେଖିଲା ଭଳିଆ ହୁଏ ନାହିଁ ସିଏ ଛୋଟ ପିଲା ଭଳିଆ ହେଇଯାଏ ହଁ କି ନାହିଁ କିନ୍ତୁ ଆଜିକାର ସମାଜରେ ଆପଣ ଦେଖିଥିବେ ମାନେ ବାପା ମା ଯୋଉ ବୟସରେ ଘରେ ପୁଅ ବୋହୁ ଆଉଙ୍କର ଆୟତରେ ରହିବା କଥା ମାନେ ରହି ପାରୁନାହାନ୍ତି ସବୁ ବୃଦ୍ଧାଶ୍ରମକୁ ଯାଉଛନ୍ତି। ଏ ବାବଦରେ ଆପଣଙ୍କୁ କଣ ମତାମତ ଦେବେ।
ମୁଁ ବି ଆଜ୍ଞା ଦେଖୁଛି ଆମର ଆମର ପା ପାଖା ପାାଖି ଘର ପାଖାପାଖି ଲୋକମାନେ ଅ ଦେଖୁଛି କିଛି ଏବେ ମାନେ ଏମିତି ହେଇଗଲାଣି ଲୋକ ମାନେ ପଇସା ଇନକମ୍ କରିବା ଚକରେ ଏତେ ବ୍ୟସ୍ତ ହେଇଗଲେଣି ଯେ ନିଜ ବାପା ମାଆଙ୍କୁ ଆଉ ଏତେ ପଚାରୁ ନାହାନ୍ତି। ଯେଉଁ ଟାଇମ୍ ରେ କି ବାପା ମାଙ୍କୁ ତାଙ୍କ ପୁଅମାନଙ୍କର ବହୁତ ଜରୁରୀ ଥାଏ ସେଇ ଟାଇମ ରେ ସେମାନେ ଗୋଟେ କେୟାର ଟେକର ହାୟାର କର ଯେହେତୁ ସେମାନେ ଇନକମ କରୁଚନ୍ତି ସେମାନେ ଗୋଟେ କେୟାର ଟେକର ହାୟାର କରନ୍ତି କିନ୍ତୁ ତାଙ୍କ ବା ବାପା ମା ମାନେ ଚାହାନ୍ତି କି ତାଙ୍କ ପୁଅ ବୋହୂ କେମିତି ତାଙ୍କର ଯତ୍ନ ନଉ। ଏମିତି ମୁଁ ଦେଖିବାକୁ ପାଉଚି ଆମ ଘର ଆଖପାଖରେ
ନିଶ୍ଚିତ ଆପଣ ବଢିଆ କଥା ଟିକେ କହିଲେ ଆମେ ବି ଦିନେ ମାନେ ସେଇ ପୁଅ ବୋହୁ ଚିନ୍ତା କରିବା ଦରକାର ଆମେ ବି ଦିନେ ବାର୍ଦ୍ଧକ୍ୟରେ ଉପନୀତ ହବା ନାଇଁ କି
ଆଜ୍ଞା ଆଜ୍ଞା।
ଆମ ଆମ ପିଲାମାନେ ବି ଯଦି ସେମତି ଗୋଟେ କେୟାର ଟେକର ରଖିବେ ଆମକୁ କେମିତି ଲାଗିବ?
ବହୁତ ଖରାପ ଲାଗିବ ଆଜ୍ଞା ବହୁତ ଖରାପ।
କିନ୍ତୁ ଆଜିକାଲି ଶିକ୍ଷିତ ପିଲାମାନେ ବୁଝିପାରୁନାହାନ୍ତି ଘରେ ବୟସ୍କ ବାପା ମା ରହିଲେ ତାଙ୍କର ଯୋଉ ମୂଲ୍ୟବାନ ଉପଦେଶ ମୂଲ୍ୟବାନ କଥା ସବୁବେଳେ ପରିବାରକୁ ଶାନ୍ତି ସମୃଦ୍ଧି ଦିଗରେ ଆଗେଇ ନବ ହଁ କି ନାହିଁ କୁହନ୍ତୁ?
ଆଜ୍ଞା ନିଶ୍ଚୟ ଏଇଟା ଯୋଉ କହିଲେ ତାଙ୍କର ଏକ୍ସପିରିଏନ୍ସ ହେଲା ତାଙ୍କର ଯୋଉ ଅ ବହୁତ କାମରେ ଆସିବ ଆମକୁ ସେଇଟା ବାଟ ଦେଖେଇବ ଆମକୁ ଆଗକୁ ଯିବା ପାଇଁ।
ନିଶ୍ଚିତ ଆମେ ଯଦି ଚିନ୍ତା କରିବା ମାଟିଏ ଦଶ ମାସ ଦଶ ଦିନ ଗର୍ଭର ଯନ୍ତ୍ରଣା ସହି ଶିଶୁଟିଏ ଜନ୍ମ ଦିଏ ନ ଖାଇ କି ଖୁଆଏ ନବ ପିନ୍ଧି କି ପିନ୍ଧାଏ ସେଇ ପିଲା ଯଦି ବାର୍ଦ୍ଧକ୍ୟ ସମୟରେ ତାଙ୍କର ଟିକେ ସେବା ଯତ୍ନ ନ କରିକି ବୃଦ୍ଧାଶ୍ର ତମକୁ ପଠାଏ କେମିତି ହବ।
ଯନ୍ତ୍ରଣା ଦାୟକ ରହିବ ଆଜ୍ଞା ସେଟା ବହୁତ।
ନିଶ୍ଚିତ ଆଚ୍ଛା କଣ କଲେ ୟାକୁ ରୋକାଯାଇ ପାରିବ ବୋଲି ଆପଣ ଭାବୁଚନ୍ତି?
ବିଭିନ୍ନ ସଂସ୍ଥା ଆମେ ୟା ଦ୍ଵାରା ଆଜ୍ଞା ଯଦି ମାନେ କିଛି ମାନେ ଲୋକମାନଙ୍କୁ ସଚେତନ କରିପାରିବା ମାନେ ଛୋ କିଛି ସଂସ୍ଥା ମାଧ୍ୟମରେ ସଚେତନ କରିପାରିବା ନାଗରିକମାନଙ୍କୁ ସଚେତନ କରିପାରିଲେ କହୁନି ଯେ ପୁରା ମାନେ ଏଇଟା ସବୁ ଜିନିଷ ଅଟକେଇ ଦେଇପାରିବା କିନ୍ତୁ କିଛିଟା ପରିମାଣରେ ଆମେ ଏଇଟାକୁ ରୋକିପାରିବା।
ନିଶ୍ଚିତ ଆପଣ ବଢିଆ କଥା କହିଲେ ଯେ ସଚେତନତା କରିବା ନୈତିକ ଶିକ୍ଷା ତାଙ୍କୁ ଦେବା ହଁ କି ନାଇଁ
ଆଜ୍ଞା ଆଜ୍ଞା।
ଆଜି କାଲି ଯୋଉ ଆଜ୍ଞା ଆଧୁନିକ ଯୁଗ କୁ ପିଲାମାନେ ଆପଣଉଛନ୍ତି ନା ସବୁଥିରେ ବୁଝିଲେ ନା ସେମାନେ କିନ୍ତୁ ଭୁଲି ଯାଉଛନ୍ତି ଯେ ଆମର ସଂସ୍କୃତି ପରମ୍ପରା ୟାକୁ ଛାଡିଲେ ଆମେ ଆଗକୁ ଯାଇପାରିବା ନାହିଁ।
ନାହିଁ ଆଜ୍ଞା।
ହଁ।
ହୁଁ।
ଆଉ ପିଲାଙ୍କୁ ତ ସମସ୍ତଙ୍କର ଦିନେ ବାର୍ଦ୍ଧକ୍ୟ ଆସିବ ସେଇ ସମୟରେ ତାଙ୍କର ସାହାରା ଦରକାର ହଁ କି ନାଇଁ କୁହନ୍ତୁ।
ଆଜ୍ଞା ଏଇଟା ତ ନିଶ୍ଚୟ କଥା ଆଜ୍ଞା।
ହଁ ସମସ୍ତେ କାହିଁକି ସନ୍ତାନ ସନ୍ତତି ଜନ୍ମ ଦେଇଥାନ୍ତି ଯେ ବାର୍ଦ୍ଧକ୍ୟ ସମୟରେ ଇୟେ ଆମକୁ ଆମ ଟିକେ ରକ୍ଷା କରିବ ସୁରକ୍ଷା ଦବ ହ ନ ନାଇଁ କୁହନ୍ତୁ।
ଆଜ୍ଞା।
ଆପଣଙ୍କ ନଜରରେ ସେମିତି କେବେ କିଛି ଘଟଣା ଘଟିଚି କି ଆଖ ପାଖରେ ଯେ ପିଲା ତା ବାପା ମାଆଙ୍କୁ ନେଇକି ବୃଝା ସମୟ ରଖିଛନ୍ତି।
ମୁ ଆଜ୍ଞା ଆପଣ ଜାଣିଥିବେ ଏଇଟା ହଉଛି ଗୋଟେ ଜୀବନ ଚକ୍ର ଆଜ୍ଞା, ଆମ ଜୀବନଟା ହଉ ଯେ ଗୋଟେ ଜୀବନ ଚକ୍ର, ଆମେ ଯେମିତି ଜଣଙ୍କ ସହିତ କରିଥିବା ସେଇ ଜିନିଷ ଟା ଆମ ସହିତ ବି ସେମିତି ହବ। ମୁଁ ଯଦି ମୋ ବାପା ମାଙ୍କ ସହିତ ସେଭଳିଆ ବ୍ୟବହାର କରିଥିବି। ସେମ୍ ଜିନିଷ ମୋର ପୁଅ ମୋ ବୋହୁ କିମ୍ବା ଯିଏ ବି ହଉ ମୋ ସହିତ ବି ସେଇ ଜିନିଷ ଟା ହବ। ତ ଆପଣ ଯେଉଁଟା କହିଲେ କି ଏମିତି କେଉଁ ଏକ୍ଜାମ୍ପଲ୍ ଆଜ୍ଞା ଆପଣ ତ ଯା ଯାଇଥିବେ ମାନେ ବିଭିନ୍ନ ଜାଗାରେ ବିଭିନ୍ନ ମାନେ ଧର୍ମାନୁଷ୍ଠାନ ଗୁଡିକରେ ସେଇଠି ଦେଖିବେ କି ଲୋକମାନେ ବାହାରେ, ମାନେ ବାର୍ଦ୍ଧକ୍ୟ ଲୋକମାନେ ଫ ମାଗୁଥାନ୍ତି। ସେଠି କିଛି ନା କିଛି ଲୋକ କାହାର ବାପା ହେଇଥିବେ କି କାହାର ମା ହେଇଥିବେ ଯୋଉମାନେ ଆଣିକି ତାଙ୍କୁ ଛାଡି ଦେଇେଇକି ପଳାନ୍ତି ଭିଡି ଦେଖିକି
ନିଶ୍ଚିତ ଭାବ ନିଶ୍ଚିତ ଭାବ, ମାନେ କେତେ ଦୁଃଖଦାୟକ ଦେଖନ୍ତୁ। ଥରକରେ ଏମିତି ଘଟଣା ଘଟିଲା, ଯେ ଥରେ ବୃଦ୍ଧାଶ୍ରମରେ ଆଜ୍ଞା। ବାପା ମା ଆଉ ପୁଅକୁ କହି ପଠେଇଲେ, କହିଲେ ଆମ ଦେହ ତ୍ୟନ୍ତ ଖରାପ, ଟିକେ ଆସିବୁରେ ଧନ୍ୟବାଦ।
ଆଜ୍ଞା।
ତାପରେ ପୁଅ ଗଲା ବୃଦ୍ଧାଶ୍ରମକୁ। ସେଇଠୁ ଆଉ ବାପା ମା କହିଲେ ଯାହା ହଉ। ଆସିଲୁ ତୁ ଧନ ଟିକେ ଦେଖିବା ପାଇଁ, ଏଇଠି ଗୋଟେ ଫ୍ୟାନ ଲଗେଇଦେ। ବେଳେ ପୁଅ କହିଲା ନାଇଁ ନାଇଁ ଏବେ ମୋ ପାଖରେ ପଇସା ନାହିଁ, ମୁଁ ପଙ୍ଖା ଲଗେଇ ପାରିବି ନାହିଁ।
ନାହିଁ।
ସେଇଠୁ ବାପା ମା କହିଲେ ଆମ ପାଇଁ ତୁ ଲଗାନିରେ ପୁଅ ତୋ ପାଇଁ ଏଇଠି ଫ୍ୟାନ୍ ଟିଏ ଲଗେଇଦେ। ପଙ୍ଖା ଟିଏ ଲଗେଇଦେ, ପୁଅ ଚମକି ପଡିଲା କହିଲା କଣ ପାଇଁ ମୋ ପାଇଁ ଲଗେଇବି? ସେଠୁ ବାପା ମା କହିଲେ ଆରେ ଧନ ତୋ ପୁଅ ଯଦି ତୋତେ ଆଣିକି ଏଇ ବୃଦ୍ଧାଶ୍ରମରେ ରଖିଦିଏ ତୁ କେତେ କଷ୍ଟ ପାଇବୁ ସତରେ, ଆଉ ତୋର କଷ୍ ତ ଆମେ ସ୍ଵର୍ଗରେ ଥାଇକିରି ଦେଖିପାରିବୁନି ସହିପାରିବୁନି। ଏଣୁ ତୁ ଏଇଠି ପଙ୍ଖା ଟିଏ ଲଗେଇଦେ, ପୁଅ ବୁଝିପାରିଲା ଆଜ୍ଞା। ପୁଅ ବୁଝିପାରିଲା ବାପା ମାଙ୍କର କଥାକୁ। ଧାର ଧାର ଲୁହ ବୋହିଗଲା ଆଉ ବାପା ମାଙ୍କୁ ବୃଦ୍ଧାଶ୍ରମରୁ ନେଇ ଆସିଲା ମାନେ ପ୍ରକୃତରେ ଲୁହକୁ ଲହୁକୁ ସମାନ କରି ଯୋଉମାନେଆ ଆମର ଏତେ ସ୍ୱପ୍ନ ଦେଖିଛନ୍ତି ଆମକୁ ଏତେ ବଡ କରିଛନ୍ତି ତାଙ୍କୁ ଏମିତି ଯନ୍ତ୍ରଣା ଠିକ୍ ନୁ
ଆଜ୍ଞା, ନା ଏଇଟା ଜିନିଷ ଠିକ କଥା କି ବୁଦ୍ଧା ଯିଏ ଜଣେ ବୃଦ୍ଧା ହଉଛି ତାକୁ ଆଉ କଣ ଦରକାର, ସିଏ ଅଲରେଡି ତା ଲାଇଫ ର ସେମାନେ ବଞ୍ଚି ସାରିଛନ୍ତି କିନ୍ତୁ ତାଙ୍କର ଯୋଉ ଅନ୍ ନ୍ତିମ ଅବସ୍ଥା କିଛି ଅଛି। ସେମାନେ ଚାହାନ୍ତି କି ଆମେ ଟିକେ ଆମ ପରିବାର ସହିତ ସମୟ ଅତିବାହିତ କରିବା। ପୁଅ ହଉ, ବୋହୂ ହଉ, ନାତି ହଉ, ନାତୁଣୀ ହଉ ତାଙ୍କ ସହିତ ଟିକେ ହସି ଖେଳିକି ରହିବା। କିଛି ମିଠା ପ ଜିନିଷ ଟିକେ ଶୁଣିବା। କିଛି ପୌରାଣିକ ଜିନିଷ ଶୁଣିବା, ସେଇ ଜିନିଷ କିଛି ଭଲ ଜିନିଷଟା କୁ ସେଇ ଟାଇମ୍ ଦରକାର କି ତାଙ୍କୁ କିଛି ଭଲ ଜିନିଷ ଟା ସେମାନେ କେମିତି ଗ୍ରହଣ କରିବେ ଆଉ ତ ତାଙ୍କର କିଛି କିଛି ଏକ୍ସପେକ୍ଟେସନ କିଛି ନଥାଏ ଆମେ ଯଦି ସେତିକି ବି ଜଣଙ୍କୁ ଦେଇପାରିବାନି ତାହେଲେ ତ ସେଇଟା ଠିକ୍ କଥା ନୁହଁ।
ଉହୁଁ ଆଜିକା ମଣିଷ ଦେଖିବେ କୁକୁର ପୋଷିବାକୁ ବହୁତ ଆଦର କିନ୍ତୁ ବାପା ମାଆଙ୍କୁ ପଚାରୁନାହାନ୍ତି।
ଏଇଟା ଯାହା କହିଲେ ଆଜ୍ଞା ଏ ଏ ଏ ଏଇ ଜିନିଷରେ ମୁଁ ଆପଣଙ୍କ ଏକମତ ହେବି। ଲୋକମାନେ କୁକୁରକୁ ପଛରେ ଦୁନିଆ ପଇସା ସାରି ଦେଉଛନ୍ତି କିନ୍ତୁ ବାପା ମାଆଙ୍କ ପଛରେ ସାରିବା ପାଇଁ ଟିକେ ଭାବୁଛନ୍ତି।
ଏମିତି ଆଧୁନିକ ସମୟ ଆମକୁ ଘାରିଛି ନିଶା ଘାରିଛି ବୁଝିଲେ ନା। ହଁ। ଆମେ ଗୋଟେ ପଶୁକୁ ଏତେ ଆଦରା ଆପଣା କରୁଛେ।
ଆଜ୍ଞା। କିନ୍ତୁ ନିଜର ରକ୍ତ ଯୋଉ ରକ୍ତରେ ଆମେ ଗଡ଼ା ହେଇଛେ ସେ ତାକୁ ଆମେ ଏତେ ଭଲସେ ପଚାରି ପାର ନାହିଁ ଆଉ।
ନିଶ୍ଚିତ। ଆଉ ଆପଣ ଯେମିତି କହୁଥିଲେ ମଣିଷ ଏତେ ବ୍ୟସ୍ତ ରହୁଛି ଯେ ସେ ପରିବାରକୁ ସମୟ ଦଉନାହିଁ। ହେଲା ସ୍ତ୍ରୀ କୁ ସ୍ଵାମୀ ସମୟ ଦେଇପାରୁନାହିଁ, ସ୍ଵାମୀକୁ ସ୍ତ୍ରୀ ସମୟ ଦେଇପାରୁନାହିଁ। ପୁଅ ଝିଅକୁ ବାପା ମା ସମୟ ଦେଇ ପାରୁନାହାନ୍ତି। ହେଁ ବାପା ମାକୁ ପୁଅ ଝିଅ ସମୟ ଦେଇ ପାରୁନାହାନ୍ତି ଏମିତି ଗୋଟେ ସମ୍ପ ସମ୍ପର୍କ ବର୍ତ୍ତମାନ ଧୀରେ ଧୀରେ ଧୀରେ ଧୀରେ ଛିନ୍ନ ହେବାକୁ ଯାଉଛି।
ସେ ସେଇଥିପାଇଁ ଆଜ୍ଞା ଆଜି ଯଦି ଦେଖିବେ ଘର ଘର ଭିତରେ କଳି। ସ୍ଵାମୀ ସ୍ତ୍ରୀ ଭିତରେ ହେଲା କି ବାପା ମା ଭିତରେ ଏଇ ସବୁ ଜିନିଷ ମୂଳ କାରଣ ହେଉଛି ଆମେ ଗୋଟେ ଜାଗାରେ ବସୁନେ ଏଇ ବ୍ୟସ୍ତତା ଲାଇଫ୍ ପରେ କାହାକୁ ଆମେ ସମୟ ଦଉନେ କାହାର ସୁବିଧା କାହାର ଅସୁବିଧା ଖାଲି ଆମକୁ ଘାରିଛି କେମିତି ପଇସା ଇନକମ୍ କରିବା। ଆଉ ସେଇ ନିଶା ହିଁ ସମସ୍ତଙ୍କୁ ଘାରିଛି ଯାହା ଫଳରେ କି ଆମେ ସମୟ ଅତିବାହିତ ତ ନ କରିବା ଦ୍ଵାରା ଭାବର ଆଦାନ ପ୍ରଦାନ ନ କରିବା ଦ୍ଵାରା କଣ ହେଉଛି ନା ନିଜ ନିଜ ଭିତରେ ଭାଇଚାରା ବଢ଼ୁନି, ନିଜ ନିଜର ମନ ମୁତାବକ ରହୁଛି।
ଟେଣୁ ଆଜ୍ଞା କୁହାଯାଇଛି ବୈକୁଣ୍ଠ ସମାନ ଆହା ଗୋଟେ ସେହି ଘର ପରସ୍ପର ସ୍ନେହ ଜ ହିଁ ଥାଏ ନିରନ୍ତର ହଁ କି ନାହିଁ କୁହନ୍ତୁ? ପରସ୍ପର ମଧ୍ୟରେ ଯୋଉଠି ସ୍ନେହ ମମତା ଥାଏ ସେଇଟା ହିଁ ବୈକୁଣ୍ଠ ସମାନ ଘର।
ଆଜ୍ଞା। ହ ଯୋଉଠି ଆଜ୍ଞା ମୁଁ ରାତିରେ ଶୋଇଲା ବେଳେ ଯଦି ଶାନ୍ତିରେ ଯଦି ନ ଶୋଇ ପାରୁଛି ତାହେଲେ ସେଇଟା କଣ? ସେଇଟାକୁ ଘର ଭଳିଆ ଲାଗେ।
ନିଶ୍ଚିତ ନିଶ୍ଚିତ, ଗଦି ଥିଲେ କଣ ହବ ଶା ନିଦ ଯଦି ନାହିଁ
ଯାହା କହିଲେ ଆଜ୍ଞା ବୋହୁତ୍ ବୋହୁତ୍ ଧନ୍ୟବାଦ ଆଜ୍ଞା।
ମୂଲ୍ୟବାନ ଖାଦ୍ୟ ଥିଲେ କଣ ହବ ଯଦି ପେ
ତ ଭୋକ ନାହିଁ ସେୟଆ।
ଆଜ୍ଞା। ଏଣୁ ଆମକୁ ଗୋଟେ ଶାନ୍ତିର ବାତାବରଣ ବଢିଆ ଦରକାର। ଆଚ୍ଛା ଶାନ୍ତି କୋଉଠି ଅଛି ବୋଲି ଆପଣ ଭାବୁଚନ୍ତି? ଶାନ୍ତି ପ୍ରକୃତରେ କୋଉଠି ଅଛି ବୋଲି ଆପଣ ଭାବୁଚ ନ୍ତି?
ଆଜ୍ଞା ମତେ ତ କହିବେ ଯଦି ମୁଁ ତମ ମାଆ କୋଳରେ ମୁଣ୍ଡ ଟିକେ ରଖିକି ଦେଲେ ଶାନ୍ତି ଲାଗେ ଆଜ୍ଞା। କି ମୋ ବାପାଙ୍କ ସହିତ ଦି ପଦ କଥା ହେଇଗଲେ ଶାନ୍ତି ଲାଗେ।
ଏତେ ବଢିଆ କଥା ଟିଏ କହିଲେ ତିନୋଟି ଜିନିଷକୁ ତୁଳନା ନାଇଁ ଇଏ ହେଲା ମା କୋଳ ନଦୀ କୂଳ
ଆଜ୍ଞା।
ବୃକ୍ଷ ତଳ ମାନେ ଗଛର ତଳ ଇ ତିନୋଟି ଜିନିଷ ହେଲେ ଅତୁଳନୀୟ ଶାନ୍ତି ଦିଏ। ଗୋଟେ ହେଲା ମା କୋଳୋ ଗୋଟେ ନଦୀ କୂଳ ଆଉ ଗଛ ତଳ। ଏଠୁ ଶାନ୍ତିଠୁ ଆଉ ଶାନ୍ତି ଏଣୁ ଆପଣ ଯୋଉ କହିଲେ ମା କୋଳରେ ସବୁଠୁ ଶାନ୍ତି ବୋଲିଏଟା ଠିକ୍ କଥାପୁରା।
ବୋହୁତ ଧନ୍ୟବାଦ ଆଜ୍ଞା। ଯାହା ହୋଉ ଆଜ୍ଞା ଆପଣ ଠାରୁ ଏତେ ଜିନିଷ ଜାଣିବାକୁ ମିଳିଲା ଆଜ୍ଞା ତା ପାଇଁ ବୋହୁତ ବୋହୁତ ଧନ୍ୟବାଦ। ଆଶା କରିଛି କି ମୁଁ ଏଇ ଜିନିଷଟାକୁ ମୋ ଜୀବନ ସହିତ ଲଗାଇବା ସହିତ ଅନ୍ୟମାନଙ୍କ ଜୀବନରେ ମଧ୍ୟ ସ
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ଆଉ ଆମେ ଚେଷ୍ଟା କରିବା ଆମେନି ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ
କରିବା
ଆଉ ଗୋଟେ ଜରୁରୀ କଲ୍ ଆସୁଚି ଆଜ୍ଞା ଟିକେ ରୋହୁଚି।
ଆଜ୍ଞା ନିଶ୍ଚୟ ଆଜ୍ଞା ରହିଲି।
ବୋହୁତ ବୋହୁତ ଧନ୍ୟବାଦ।
ଧନ୍ୟବାଦ ଆଜ୍ଞା।